ଥଣ୍ଡା ପିଉ ନା ଭଉଜ ଘର ଏଇପ ଆମର ଏବେ ହିଁ ଥଣ୍ଡା ଆଣିଛନ୍ତି ଥଣ୍ଡା ଟିକେ ପିଉଛି ଆଉ
ହଁ ଆମର ଶାଇ ଆସିଲ ହଁ
ହଁ ବା ଥଣ୍ଡା ଆଉ ମୁଁ ସ୍ପାଇଡ ପିଏ।
ଓହ। ଆମ୍ବର ତିଆରି କରୁନ ମୁଁ ଭାବୁଛି
ଆମ୍ବରେ ଆମ୍ବରେ କେମିତି ତିଆରି ହୁଏ ଟିକେ କହିଲ।
ଆମ୍ବରେ ଯଦି କରିବ ମାଟ କର ତାହେଲେ ହ ତା ବଡ ଆମେସାଇରେ କଞ୍ଚ ଆମ୍ବ ଦେବ ହଁ ପାଚିଲ ଆମ୍ବ ଚାରିଟା କି ପାଞ୍ଚଟା ଖଣ୍ଡ ବଲ ସାଇଜ୍ ଆମ୍ବ ନେଇକି ଆଉ ସବୁ କାଟିକି ଭିତର
ହୁଁ
ହ ଅ ଦେବା ତା ସେ କି କଞ୍ଚା ଆମ୍ୱ ତାକୁ ଆ ଗୋଟେ କରି ତାକୁ ସେମିତି ଗୋଟେ ତାକୁ ସେମିତି ଗ୍ରାଇଣ୍ଡ କରି ଦେଇକି ତେ ଫୁଟେଇବ ଫୁଟେଇକି ତା ଦେହରେ ଚିନି ଦେବ ପିଲ ପରେ ତାକୁ ଫ୍ରିଜ ଦେବ ପାଣି ମାନେ ପାଣି ବି ତା ଦେରେ ଦେବ ଦେଖ ଯେମିତି ମାନେ ଥଣ୍ଡର ଟିକଏ ପତଳା ସେମା ରଖିବ ତା
ହଁ ସେଇ ହିସାବରେ ପାଣି ଦିଆହେବ ଆଉ।
ହୁଁ। ରଖିଦେଇବକି ତାପରେ ପିଜି ରଖି କେତେକ ସମୟ ଥଣ୍ଡା ହେଇ ଗଲେ ଟେଷ୍ଟ ଆସିବା ଆଉ ହୁଁ ଆଉ ପଣା କରିବ ତାଲେ ଆମ୍ବ ପଣା ତାଲେ ଆବକୁ ହଁ। ସେମତି ଗ୍ରାଇଣ୍ଡର
ଆମ୍ବକୁ ଆମ୍ବକୁ ଗ୍ରାଇଣ୍ଡର କରିକି ଯୋଉ ଥାଳିଆରେ ଶୁଖେଇବ ଆଉ।
ପଣା କଲେ ଆମ୍ବକୁ ଗ୍ରାଇଣ୍ଡିଂ କରିଦବ ତାଥୀରେ ଦ
ହୁଁ ହୁଁ।
ଅଆ ଲେମ୍ବୁ ଦେଇକି ଚିନି ଟିକେ ଚିନି ଲୁଣ ଦେଇକି ପଣା କଳୁ। ହଁ। ଲୁଣ ଚିନି ଅଳ୍ପ ଦେଇକି ତାକୁ ପଣା ଭଳିକରି ପିପାରିବ। ହୁଁ
ଓହୋ।
ଭାବିଚି ରଜରେ ଆମ୍ବ କାକରା କରିବି।
ତ ମତେ ଗୋଟେ ଦବ ନା ଟିକେ ଟେଷ୍ଟ କରିମି।
କରିବାକୁ ଦେବି, ମୁଁ ସେମିତି କେବେ କରିନି ଦେଖୁଚି ଏବେ ସବୁ ମୋବାଇଲରେ ରେସିପି ତ୍, ଭାବିଛି କରିବି। ଏ ପନସ ରେ ଆଇସ୍କ୍ରମ ହଉଛି ତମେ ଜାଣି ଥିଲ ନା?
କୋଉଥିରେ କୁହନି।
ପଣସରେ।
ପଣସରେ ନା ନା, କେମିତି ହୁଏ?
ସେ ମୁଁ ଦେଖି ଥିଲି ଗୋଟେ ରେସିପି ଜଣଙ୍କର ତାକୁ କଣ ପଣସ କୁ ଗୋଟେ ମଞ୍ଜି ବାହାର କରିକି, ତାକୁ ଗ୍ରାଇଂଡିଂ କରି ଦେଲା, ଗ୍ରାଇଂଡିଂ କରିିଦେଇକି ତା ଦେହରେ ସବୁ ଡ୍ରାଇ ଫ୍ରୁଟ୍ସ୍ ଆଉ ଟିକେ ପାଉଡର ଦେଲା, ଆଉ ଅମୁଲୁ
ହୁଁ।
ଗୁଣ୍ଡ ଦବା, କ୍ଷୀର ଦେବ ଦେଇକି ହଁ ଅମୁଲ ଦେବ ଅ କଣ୍ଡେନସ୍ ମିଲ୍କ ନୁହଁ ତାକୁ ବି ଦେବ ଭଲ ଟେକ୍ସଚର ପାଇଁ, ଦେଇ
ହଁ।
ସବୁ କୁଟେଇକି ଗ୍ରାଇଣ୍ଡିଂ କରିଦେଇକି ସେ ଆଇସ୍କ୍ରିମ୍ ଟ୍ରେଏରେ ତାକୁ ଗୋଟେ ଚା୍ର ତାପରେ ଦରେ ରଖିବ। ତାପରେ ସେ ଆଇସ୍କ୍ରିମ ହେଇଯିବ, ହଁ।
କଲେ ହବ ନା?
ହଉ ହଁ।
ହୁଁ ଦରକାର ମାନକୁ କିନ୍ତୁ ଯୋଉ ଖାଇବୁ ଯୋଉ ଟେଷ୍ଟି ଲାଗିବ।
ହଁ। ଏଇଥର ଆମର ଗୋଟେ ପଣସ ଆଇଚି ଦେଖିବା, କଣ କହିଲ?
ମୁଁ କହିଲି ବିସ୍କୁଟରେ ଯୋଉ ତିଆରି କରୁଛନ୍ତି କେକ୍ ଭଲ ଲାଗୁଛି ନା?
ହଁ ସେ ଗୋଟେ ବି
ସ୍କୁଟ ହଁ କିନ୍ତୁ ଯୋଉ କେକ୍ ଭଳିଆ କେକ୍ ଭଳିଆ ତ ଲାଗିବନି ସେ ଟିକେ ଅଲଗା ଟେଷ୍ଟ ଲାଗିବ ଆଉ।
ହୁଁ ହୁଁ। ଚକୋଲେଟ ବିସ୍କୁଟ ଟିକେ କଲେ ନହେଲେ ସେ ସେଗୁଡ଼ାରେ କଲେ ଟିକେ ଭଲ ଲାଗିବ ଆସିବ ଆଉ।
ହୁଁ କେକ୍ ଭଳିଆ ଲାଗିବନି ଆଉ।
ହଁ।
ଇଏ ଯୋଉ କେକେ କଦଳୀରେ କରୁଛନ୍ତି।
କଦଳୀରେ ପ୍ୟାନ କେକ୍ କରିଥିଲି, ହଁ।
ହୁଁ କଦଳୀରେ, ଆଉ ହଉଛି ବିସ୍କୁଟ ରେ ତ କ
ପାଞ୍ଚ ମିନିଟ୍। ହାଁ?
ଝିଅ ବୋଧେ ଆସିଲା।
ହଁ ସେ ଯାଇଥିଲା ମାମୁଁ ଘରକୁ ତ।
ଓହୋ, ତ ମାମୁଁ ଘର ଟା ବୋଧେ ପାଖରେ?
ହଁ ମାମୁଁ ଘର ପାଖରେ, ତା ମାଉସୀ ଆସିକି ନେଇ ଯାଇଥିଲା। ସିଏ ଏବେ ଆସିଲା, ମୁଁ ଏଇଠୀ ଛିଡ଼ା ହେଇଚି। ମୁଁ ଚଢ଼େଇିବି ତା ଉପରକୁ ହୁଁ ହୁଁ।
ଝିଅ ଭାରି ଦୁଷ୍ଟ ହେଉଛି ନା।
ହଁ ହଁ ଭାବୁଥିଲି କୁଆଡ଼େ ଭଲ ପାଉନି ଖାଲି ମୋବାଇଲ ଘରେ ବସି ମୋବାଇଲ୍ ଦେଖିଲେ।
ହଁ ଆସିଲେ ଘରକୁ ମୋବାଇଲ ଧରିମି ଟିକେ ଆଉ ଯଦି ତା ତାପରେ ଦୁଷ୍ଟ ଛୁଆ ହେଲେବି କଣ ମୋବାଇଲ୍ ଟିକେ ଦେଇଦବୁ ହେଇ ମୋବାଇଲ୍ ଦେଖ।
ହଁ ହଁ ସେଇଥିପାଇଁବା ସେ ସବୁବେଳେ ମୋବାଇଲ୍ ଦେଖୁଚି।
ଓହୋ ରଜକୁ ଭାଉଜ ଟିକେ ଦବ ସେଲ୍ଫି ଷ୍ଟାଣ୍ଡେଟା?
ହଁ ହଁ ନେଇଯିବ। ନେଇଯିବ ହୁଁ।
ଟିକେ ରିଲ୍ସ୍ କରିମୁ ଆଉ ଏଥରକ ରଜରେ ଯିମୁ ନୂଆ ବୋଉ ଦେଖିବାକୁ ଆଉ।
ହଁ ଅଁ। ଆସିବ।
ରଙ୍ଗ ପିନ୍ଧେଇଦବ ଟିକେ ସଜ କରିଦବ।
ହଁ।
ମେହେନ୍ଦୀ ଲଗେଇ ଦବ।
ହଁ ମେହେନ୍ଦୀ ଆଗରୁ ଆସିକି ଲଗେଇବ ଆଉ।
ହୁଁ ମେହେନ୍ଦୀ ଆଗୁତୁରା ଲଗେଇଦବ ଆଉ ତିନି ଦିନ ରଜ ଯାକ ସଜ କରିଦବ ଆଉ।
ହଁ ଆସିବ। ଏଥର ରଜରେ ନୂଆ ବୋଉ ଚିନ୍ତାଟା ହଁ ଶାଢ଼ୀ ଅଛି ଖାଲି ନୂଆବୋଉ ଚିନ୍ତାଟା ଏଥର ଯିବ ସବୁ ଦେଖିବାକୁ।
ହୁଁ ନୂଆ ବୋଉ ସିଏ ଆସିଛନ୍ତି ତାଙ୍କୁ ସବୁ ଆମେ ଦେଖି ସାରିଛୁ।
ହଁ ହୁଁ ଆଉ ଥରେ ଲଗେଇଲେ ପଳେଇବ।
ହୁ ହୁ ହଁ ହଁ ରଜରେ ଆଉ ଟିକେ ଯି ହଁ ନୂଆ ବୋଉ ଏଠି ତିନିଟା ଆସିଛନ୍ତି।
ହୁଁ।
ହୁଁ। ତିନିଟା ନୂଆ ଆସିଚନ୍ତି। ଯାଇଥିଲୁ ସେଦିନ ଦେଖିବା ପାଇଁ ଯାଇଥିଲୁ ନ ହେଲେତ ଅଳତା ଲଗେଇଦେଲେ ଇଆଡ଼ୁ ସିଆଡ଼ୁ କରିକି ଯଦି ପାଦରେ ଯଦି ଅଧା ଲଗେ ଚନ୍ତି ଆଉ ଅଧା ଦେଖାଯାଉନି। ଏମିତି କରିକି ଅଳତା ଲଗେଇଦେଇଚି ଯେଦି ଲଗେଇବତ ଭଲସେ ଲଗେଇବ।
ହୁ ହୁ
ଆସିକି ପୁଣି ହଁ ପୁଣି ଘରେ ଆସିକି ପୁଣି ବାଗେଇଲି।
ଓହୋ। ତିନିଟାଙ୍କ ବୋଉ
ହୁଁ ହୁଁ ତିନିଟାଙ୍କ ବୋଉ ଦେଖିସାଇଲି।
ଖାଲି ଅଳତା ଲଗେଇଲେନା ଆଉ କଣ
ନା ଖାଲି ଅଳତା ଲଗେଇଦଲେ ଚକୋଲେଟ୍ ଜଣେ ଦେଲା ଆଉ ଜଣ ଲବଙ୍ଗ ଦେଲା। ଅଳେଇଚ ହୁ ଏଇଆକୁ ଆଉ ଆଉ ଜଣ ଘରକୁ ଯାଇଥିଲୁ ଥଣ୍ଡା ଦେଲେ ଥଣ୍ଡା।
ଓହୋ ହୁଁ ରଜରେ ଗଲେ ତାଙ୍କର ପିଠା ମିଠା ସବୁ ଦେବେ ଆଉ।
ରଜକୁ ଗଲେ ପଣ ପିଠା ପଣସ ନା ପିଠା ପଣସ ମିଠା ଦେବେ ଆଉ।
ହୁଁ ଆମ୍ବ ହଁ।
ଆମ୍ବ ଖାଇବାକୁ ଦେବେ ଆଉ ଆମ୍ବ।
ହୁ ହୁ ତାରଯୋଉ ଭାର ଆସିଥିବ ରଜ ଭାର ତମକୁ ଦେବେ ଆଉ।
ହଁ ଏଥରକ ନୂଆ ରଜ ଭାର ଦେବେ ବାଣ୍ଟିବେ ଗାଁରେ ଆଉ।
ହୁଁ।
ଗାଁରେ ବାଣ୍ତିବେ ତାପରେ ଡୋଳି ଲାଗିବ ଏଥରକ। ନା ରୁଟି ହେଇନି ରୁଟି ଏଇଖିନା ହବନି ଡେରି କରିକି ସବୁ ଖାଉଛନ୍ତିତ।
ହଁ ହଁ ଲେଟ୍ରେ କରିବି।
ଆମର ଖାଉଚୁ ହଁ ସାଢେ ନଅଟା ଦଶଟାରେ ଖାଉଛନ୍ତି।
ତ।
ସାଢେ ନଅଟା ଦଶଟାରେ ଖାଉ ଓହୋ ସାଢେ ନଅଟା ଦଶ ଟାରେ ଖାଉଚନ୍ତି ନା ଏବେ ଠାରୁ କଲେ ଶୁଖି ଯାଉଚି ରୁଟି ଗୁାଡାକ।
ହଁ।
ସେଇୟାକୁ ଲେଟ୍ କରିକି ହବ ସାତଟା ବେଳକୁ ନା ସାତଟା ତ ସାଢେ ସାତଟା ହେଲାଣି ଏଇନା ଆଠଟା ବାଜିବ।
ହଁ।
ହବ ଯାଇକିନା ନଅଟା ବେଳକୁ ଆଉ ନଅଟା ବେଳକୁ ଯାଇକିନା ହବ ଆଉ। ହୁଁ। ନଅଟା ବେଳକୁ ଯାଇକିନା ହବ।
ହ।
ତମର କେତେଟାରୁ ଶୋଉଛ ରାତିରେ?
ଆମର ଭାଇ ଏବେ ଜିଦି ଲେଟେରେ ଆସିଲେ ଆଉ ଦିନେ ଦିନେ ଶୀଘ୍ର ଆସିବେ। ସବୁଦିନ ଦଶ ହେଇଯାଉଛି ସେଦିନ ଯୋଉ ବର୍ଷା ହେଲା ଯେଉ ଦିନ ସେଇ ଦିନ ଆମେ ନଟାରେ ଶୋଇଚୁ।
ବେଳା ବେଳି ଶୀତ ଦିନ ନା ନା ବର୍ଷା ପକେଇଲେ ଟିକେ ଶୀତ କରେ ନା? ଥଣ୍ଡା ବି ସେଦିନ ଲାଗେ ଶୀଘ୍ର ଶୋଇପଡନ୍ତି ସବୁ ଆଉ।
ହଁ ଏଇଆ ନୁହେଁ କଣ ଶୀଘ୍ର ସବୁ ସୋଇ ପଡୁ ଆଉ ହୁଁ।
ହୁଁ ହୁଁ।
ଆଉ
ଭଲ ଆଉ। ରୁଟି ହବ ଭଜା ଭଜି କଣ ହବ ହୁଁ। ରୁଟି ଆଉ ଭଜା ଭୁଜି। ହଁ ହବ ଆଉ ଅଟା ଦଳା ହେଲାଣି ଆମର। ହଁ ସିଏ ସବୁ ଅଛନ୍ତି ସିଏ ଅଛନ୍ତି ରଜ ପନ୍ତ ରଜ ପରେ ସବୁ ହଁ ଜଣେ ପଳେଇବ ଆଉ ଟିକେ ପରେ ଆଉ ଜଣେ ରହିବ ଆଉ।
ଜଣ କୁ ଖାଇ ପିକି ଯିବ ଆଉ।
ହଁ ଖାଇ ପିଇକି ଯିବେ କାଲି ପୁଣି ଆସିବେ ଆଉ। ହୁଁ।
ଆଉ ତୁମ ଘର ସେଇ ଯୋଉ କହୁଚ ସବୁ ଆସିଲେ ନା?
କଣ କହିଲ?
ତମ ଘର ପାଖରେ ଯୋଉ ଭାଉଛ ସବୁ ତମ ଘର ପାଖରେ ଯୋଉ ଭାଉଜ ସବୁ ଆସିଲେଳି ନା?
ନା ନା ସେ ଯାଇଥିଲେ ପା ତାଙ୍କ ବାପ ଘରକୁ ଆସିନାହାନ୍ତି।
ହଁ ସେ ବ୍ରତ କରିଇବା କୁ ଯାଇ
ଜଣେ ଆସିବ ନା କଣ ରଜ ପାଇଁ ସବୁ ଛୁଟିରେ ପଳେଇଚନ୍ତି। ଆଉ ଜଣେ ତାରେ ଯାଇଚି ଦି ମାସ ଖଣ୍ଡେ ହେଇଗଲାଣି ଆସିବ ଆଉ।
ଅହ।
ଆଉ ଆଉ ଜଣେ ରଜ ପରେ ଆସିବ।
ହୁଁ।
ହୁଁ ରଜ ପରେ ଆଉ ଜଣେ ସିଏ ଯିଏ ପଳେଇଚି ତାଙ୍କରି ପୁଅ ଟିଉସନ୍ ହୁଏ ତ।
ଅହ। ଏ ଟିଉସନ୍ ରେ ନା
ଏ ରଜ ପରେ ହୁଁ ଟିଉସନ୍ ଏଇଖିନା ଛୁଟି ଅଛି।
ହଁ ଯେତିକି ଛୁଟି ହେଇଥିବ ସବୁ ରଜ ପରେ ସବୁ ଚାଲିବ ଆଉ।
ହଁ ଛୁଟି ଯେତିକି ଜୋସରେ ପୁରା ମାଡରେ ପୁରା ଫୁସୁତି ନାହିଁ। ପାଠ ଯଦି ଭୁଲା ହେଇଥିବ ମାନେ ମାଡ
ହଁ ସବୁ ମାମୁଁ ଘର ବୁଲିକି ରଜ କରିକି
ମାମୁଁ ଘର ହୁଁ ଏଇଠିକି ଆସିଲେ ବାହାରିବ ସବୁ। କୁଛତ୍ର ପିଟା